ହ୍ୟାଲୋ।
କଣ କରୁଛନ୍ତି ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଭିଲା।
ହଁ ଶୁଭୁଛି ଆପଣଙ୍କୁ ଶୁଭୁଛି।
ହ୍ୟାଲୋ ହ ହ ସୁବିଲା। ହଁ ମତେ ଶୁଭୁଛି ରଙ୍ଗ ଶୁଭିଲା କି ନାଇଁ।
ହଁ ହଁ ଶୁଭା ଯାଉଛି କଣ କରୁଛନ୍ତି?
ହଉ କଣ କରୁଛ?
ହେଇ ବସିଛି ଆଉ ଆପଣ ଏଇ ଦେବସ୍ଥାନ ପୂର୍ଣ୍ଣିମାକୁ ଆସିବେ ନା।
କଣ କହିଲି କଣ କହିଲ?
ମୁଁ କହିଲି ଅଣତିରିଶ ରେ ମହାପ୍ରଭୁଙ୍କର ଅଛି ଦେବସ୍ଥାନ ପୂର୍ଣ୍ଣିମା।
ହୁଁ ହୁଁ।
ଆଉ ବୁଲିବାକୁ ଆସିବେ ନା ଆସିବେନି ହଁ ଏବେ ତ ଅଣତିରିଶ ରେ ଆଗ ଦେବସ୍ଥାନ ପୂର୍ଣ୍ଣିମା ତାପରେ ଠାକୁର ଯିବେ ଅଣସରକୁ।
ହଁ ଆଗେ ତ ହଁ ହଁ ଏବେ ତ ଅଛି ପହ ସୋମବାର ଦିନ ଅଛି ତାଙ୍କର ଦେବସ୍ନାନ ପୂର୍ଣ୍ଣମୀ।
ହଁ।
ତମେ ଯାଅ ତ ବସ୍ନାନ ପୂର୍ଣ୍ଣମୀରେ?
ଯାଇନି କେବେ ଏବେ ଭାବୁଥିଲୁ ଯିବୁ ବୋଲି, ଆଉ ତ ଯାଇନି ହ ଯାଇଥିଲେ ସାଙ୍ଗ ଛୁଆ ସବୁ ଯାଇଥାନ୍ତୁ।
ହଁ ହଁ।
ଠାକୁର ଏବେ ଶହେ ଆଠ ଘରରେ ଗାଧେଇବେ, ତାଙ୍କ ପାଇଁ ସୁନା କୂଅରୁ ପାଣି ଆସି
ସୁନା କୁସି ଯୋଉ ନୂ ଆମର ଶ୍ରୀମନ୍ଦିର ଭିତରେ ଅଛି!
ସେଇଟା କୁହନ୍ତି, ଠାକୁର ଯୋଉ ପାଣି ରେ ଗାଧାନ୍ତି, ଶହେ ଆଠ ସୁନା କଳସୀରେ ସେ କୂଅ ଟାକୁ କହନ୍ତି, ସୁନା କୂଅ ବୋଲି।
ଶ୍ରୀମନ୍ଦିର ଭିତରେ ଅଛି ନା।
ହଁ ସେଟା ଶ୍ରୀମନ୍ଦିର ଭିତରେ ଯେମିତି ଠାକୁରଙ୍କର ଯୋଉ ମାନେ ବ୍ରହ୍ମ ବଦଳା ହୁଏ, ଯେତେବେଳେ
ହୁଁ।
ସେତେବେଳେ ମାନେ ପୁରୁଣା ଠାକୁରଙ୍କୁ ବି ତ ପୋଡା ହୁଏ ନା ତାଙ୍କୁ ଯୋଉଠି ପୋଡା ହୁଏ, ସେ ତାକୁ କୋଇଲି ବୈକୁଣ୍ଠ କୁହାଯାଏ।
ଓ ହ।
ହଁ ସବୁ ର ଅଲଗା ଅଲଗା ନାଁ ଅଛି ଆଉ।
ଓ ହ, ହ।
ଯୋଉ ବାର ବର୍ଷରେ ଏ ଠାକୁର ଥର ଯୋଉ ନବଭର ହୁଅନ୍ତି, ସେତେବେଳେ ଠାକୁରଙ୍କୁ କଣ ଇଏ କରାହୁଏ?
ଥାଏ ସେଟାକୁ ପଡାଯାଏ ନା ତ ସେଟାକୁ କୋଇଲି ବୈ, ହଁ କୋଇଲି ବୈକୁଣ୍ଠ କୁହାଯାଏ। ସେ ଯୋଉଠି ପୋଡା ହୁଏ, ସେ ଜାଗା ଟା ଯେମିତି ଆମେ ସ୍ଵର୍ଗ ଦ୍ଵାରରେ ମଣିଷ ସେମାନଙ୍କ ପଡାଯାଏ, ସେମିତି ଠାକୁରଙ୍କର ଯଉଠି ପଡାଯାଏ, ସେଟାକୁ କୋଇଲି ବୈ
କୋଇଲି ବୈକୁଣ୍ଠ କୁହାଯାଏ।
ଆଉ ସେମିତି ରଥଯାତ୍ରାରେ ତ ତାକୁ ଘୋଷ ଯାତ୍ରା କଣ କଣ ସବୁ କହନ୍ତି, ଆଉ ଘୋଷ ଯାତ୍ରାରେ ଠାକୁର ଯିବେ ନଅ ଦିନ
ହୁଁ ଘଛ ଯାଚୁଆଲି ର ରଥଯାତ୍ରା ତ ମୁଁ ବୁଝିଲି ରଥ ଉପରେ ଠାକୁରଙ୍କୁ ସେ ମଣିଷକୁ ଯୋଉ ସମସ୍ତେ ତାଙ୍କର ଭକ୍ତ ତାକୁ ସେ ଦର୍ଶନ ଦିଅନ୍ତି, ଆଉ ତାକୁ ଟାଣି ଟାଣି ଲୋକ ନିଅନ୍ତି ମନ୍ତ୍ରୀ ମନ୍ଦିରରୁ ମାଉସୀମା ମନ୍ଦିର ସେଥିପାଇଁ ତାକୁ ରଥଯାତ୍ରା କୁହନ୍ତି କିନ୍ତୁ ଘୋଷ ଯାତ୍ରା କଣ ପାଇଁ କୁହନ୍ତି, ଘୋଷ କଣ ପାଇଁ କୁହାଯାଏ?
ତାଙ୍କ ରଥର ନାଁ ନନ୍ଦି ଘୋଷ ନା।
ନନ୍ଦୀଘୋଷ ସେଇ ତ ନନ୍ଦୀ ଘୋଷ ଯୋଉ କୁହାଯାଏ, ଘୋଷର ଗୋଟେ କଣ ସଵତନ୍ତ୍ର କିଛି ଅଛି କି ଯେମିତି?
ବୋଧେ ସେଟାଙ୍କୁ ରଥକୁ ଯେହେତୁ ଟାଣି ଟାଣି ନିଆଯାଏ, ଟାଣିବ ଟାକୁ ବି ଘୋଷାଡିବା କୁହାଯାଏ ନା। ତ ଗୋଟେ ଅର୍ଥରେ, ହଁ ତାଙ୍କ ରଥର ନାଁ ବି ଯେହେତୁ ନନ୍ଦୀଘୋଷ ତାପରେ ତାଙ୍କୁ ଘୋଷାରିକି ଯେହେତୁ ନିଆଯାଏ ରଥକୁ
ହୁଁ ନନ୍ଦୀ ଘୋଷ ଘୋଷ ଯାତ୍ରା ନାଇ ହୁଁ ତାଳେ ରଥଯାତ୍ରାରେ ଯାଅ?
ସବୁ କିଛି ଆରେ କେବେ ଯାଇନି।
ହଁ ମୋର ସାଙ୍ଗ ଜଣେ ସେଠି ଅଛନ୍ତି। ମୋର ସାଙ୍ଗ ଜଣ ଅଛନ୍ତି, ସେଠି ପୋଲିସ ରେ ହେଲା ସିଏ କହିଲେ, ତମ, ଆମେ ତାଙ୍କୁ ସିଏ ଭଲରେ ଜାଣିଥିବେ କୋଉ ସମୟରେ ଗଲେ ତମେ ମନ୍ଦିରରେ ମାନେ ଠାକୁରଙ୍କୁ ଦର୍ଶନ, ମନ୍ଦିରରେ ତମେ ଲକ୍ଷ୍ମୀ ମାଙ୍କୁ ଦର୍ଶନ କରି ପାରିବ, ପ୍ଲସ ମର ଯୋଉ ଠାକୁରଙ୍କୁ କେମିତି ପୁର ସଵତନ୍ତ୍ର ଦେଖିପାରିବ, ଅଚ୍ୟୁଲୀ ରଥରେ ଠାକୁର ଥିବେ, ତାଠୁ ଭଲ ଆ ଦର୍ଶନ ହବ କି କେତେବେଳେ ଠାକୁରଙ୍କୁ ଆଗ ପଛ କରିକି ସବୁ ଦେଖି ପାରିବ ତମେ। ହେଲା କିନ୍ତୁ ଯେତେବେଳେ ସେଇ ସମୟରେ ଆମେ ଲକ୍ଷ୍ମୀ ମା ମନ୍ଦିର୍ କୁ ଆରାମ ସେ କୁଆଡେ ମନ୍ଦିର ଭିତରେ ସବୁ ବୁଲି ପାରିବ।
ଆଉ ତାପରେ ତ ଏବେ ଜଗନ୍ନାଥ୍ରକର ଅଣସର ରେ ରହିଆ। ପରେ ଆଉ ସେ ଜା ପାଇବେନି ନା ତ ତାଙ୍କ ଜାଗାରେ ଅଲାରନାଥ ପୂଜା ପାଆନ୍ତି।
ହୁଁ ଅଲାରନାଥ ଠାକୁର ଅଛତି ପୁରୀରେ ନା କଣ ଏ ଯୋଉ ପୁଣ ଭୁବନେଶ୍ଵରରେ।
ହଁ ପୁରୀରେ କି ଭୁବନେଶ୍ଵରରେ ମୋର ଠିକ ସେ ମନେ ପଡୁନି। ଅ ଅଲାର ନାଆ ଶୁଣ ଜାଣି ଚି କେବଳ କି ଠାକୁର ଯେତବେଳେ ଅଣସରରେ ଥାଆନ୍ତି ତାଙ୍କ ବଦଳରେ
ହୁଁ ଅଲାରନାଥଙ୍କୁ ପୁ ଅଲାରନାଥ ଠକୁର ଙ୍କୁ ପୂଜା କରାଯା ଯାଏ ହଁ।
ହଁ ଯେତବେଳେ ଠାକୁର ଅଣସରେ ଥାଆନ୍ତି ତ ସେ ଆଉ ପୂଜା ହେବେନି ନା ତାଙ୍କର ଯୋଉ ସେ କିତ୍ସା ଚାଲିଥାଏ। ତ ସେତବେଲେ ଅଲାରନାଥଙ୍କର ପୂଜା ହୁଏ।
ହଁ ଠାକୁର କୁଆଡେ କୁହନ୍ତି ମୋର ମାନେ ମୋର ଦର୍ଶନ କେମିତି କରିବେ ଚେହେଁ ମାନେ କେମିତି ଠାକୁର ମତେ ଏତେ ଦିନ ନ ଦେଖିଲେ ଭକ୍ତ ବାୟା ହେଇଯିବେ। ସେଥିପାଇଁ ଅଲାରନାଥକୁ ଗଲେ କୁଆଡେ ତମେ ମୋ ରୂପରେ ଦର୍ଶନ ଦବ।
ହଁ ସେଇ ଟାଇମ ରେ ସେତବେଳେ ସେ ପୂଜା ପାଆନ୍ତି। ଆଉ ତାପରେ ତ ପୁଣି ଉଁ ରଥଯାତ୍ରାର ଆରମ୍ଭ ହୋଇଥିବ ଆଉ ତାପରେ ଯାଇକି ପୁଣି ତାଙ୍କ ଅଧର ପଣା ନିଳାଦ୍ରୀ ବିଜୟ ହେ ହେଲାପରେ ସୁନାବେଶ।
ସୁନାବେଶ ସୁନାବେଶ ଟା ସବୁଠୁ ଭଲ ବେଶ ଟା ତାଙ୍କର ଘର ଆଉ ଯ ଆମର ଯୋଉ ଇଏ ସ୍ନାନ ପୂର୍ଣ୍ଣମୀ ଦିନ ତାଙ୍କର ଗ ଜାନନ ବେଶ ଗ ଏ ବେଶ ହବ କୁଆଡେ ତାଙ୍କର ଆଉ ଇଏ ଦିନ ସୁନାବେଶ। ସେଦିନ
ନାଇଁ ରଥଯାତ୍ରା ପରଦିନ ରଥ ପୁଅରେ ଦି ଦିନ ହୁଏ ତ ରଥଯାତ୍ରା ପର ଦିନ ସୁନାବେଶ ହୁଏ। ତାପରେ ଅଧରପଣା ଗୋଟେ ହୁଏ। ତାପରେ ଯାଇକି ନୀଳାଦିରିି ବିଜୟ ହୁଏ।
ତାପରେ ନିଳାଦ୍ରୀ ବିଜେ।
ମନ୍ଦିର ହଁ।
ହଁ ଠାକୁର କଣ ରସଗୋଲା ନେଇକି ଯାଆନ୍ତି ଲକ୍ଷ୍ମୀ ମାଙ୍କ ପାଇଁ।
ହଁ।
ମୁଁ ଶୁଣିଥିଲି କି ରସଗୋଲା ହଁ ଛାଡିକି ଯାଇଥିବେ ବୋଲି ରସଗୋଲା ଫସଗୋଲା କଣ ନେଇକି ଯାଆନ୍ତି।
ହଁ ଯେହେତୁ ସେ ତାଙ୍କ ଭଉଣୀ ଏ ଭାଇଙ୍କ ସହିତ ପଳେଇଥିବେ ହଁ ସେ ସେ ଘର ସ୍ତ୍ରୀ କି ତ ମନେଇବେ। ଏଇଟା ତ ସ୍ତ୍ରୀ ର ମନ ଭଞ୍ଜନ ପାଇଁ ସେ ନେଇକି ଯାଇଥିବେ ରସଗୋଲା। ଉଁ ଆଉ ତାଙ୍କୁ ରସ ଗୋଲା ଦେଇ ସନ୍ତୁଷ୍ଟ କଲା ପରେ ସେ ମନ୍ଦିର ଭିତରକୁ ପ୍ରବେଶ କରିବେ ଆଉ।
ହୁଁ। ମାନବ ଲୀଳା ଖେଳୁଚନ୍ତି ଠାକୁର ଆଉ। ଠାକୁର ମାନବ ଲୀଳା ଖେଳୁଚି ସେଇଥିପାଇଁ ସେ ସବୁ ମଣିଷ ଭାବରେ ସବୁ ଜିନି
ହଁ ତାଙ୍କର ସବୁ ନୀତିକାନ୍ତି ତାଙ୍କର ଖାଇବା ଠାଠୁ ଆରମ୍ଭ କରି ତାଙ୍କର ସବୁ ନୀତି ଦେଶ ସମାଜ ସହିତ ଜଡ଼ିତ। ମାନେ ମୁ। ହଁ ଉମ୍ ମଣିଷ ମାନଙ୍କର ଯେମିତି ଦେହ ଖରାପ ଠାକୁରଙ୍କର ବି ସେମତି ଦେହ ଖରାପ। ଅଣସରରେ ସେ ରହିବେ। ଅଣସରରେ କେତ୍
ତାପରେ ତମେ କୋଉ ତୀର୍ଥକୁ ଯାଅ ନ ଯାଅ ହୁଁ ନାଇଁ ଯୋଉ କୋଉ ତୀର୍ଥ କୁ ଯାଅ ନ ଯାଅ ଠାକୁର ରୁହନ୍ତି ପନ୍ଦର ଦିନ କିନ୍ତୁ ପନ୍ଦର ଦିନ ପରେ ଯୋଉ ବାହାରିକି ଯାଆନ୍ତି, ସେଇ ଜିନିଷକୁୁ ଆମେ ଅବଶ୍ୟ ଜାଣିନୁ ସେ ପନ୍ଦର ଦିନ ବାହାରିକି ଶ୍ରୀ ମନ୍ଦିର ଭିତରକୁ ଯିବେ ନା।
ହ
ସେଇ ତା ତାକୁ କଣ କୁହନ୍ତି କି କୋଉ କୋଉ ତାଙ୍କ ନୀତି କରିକି ନିଅନ୍ତି। ଆମେ ଜାଣିନୁ ସେଇଟା ପନ୍ଦର ଦିନ ଆଉ ରହି କି ସେ ଯିବେ ଏ ତ ଥିବେ କି ନାଇଁ ଯାତ୍ରା ହବ ଆଉ। ତାଙ୍କର ନୀତିକାନ୍ତି ସବୁ ଆମେ ସେଇଥିପାଇଁ ସବୁ ବସିକି ଦେଖୁଛୁ ଜୟ ଜଗନ୍ନାଥ ଚ୍ୟାନେଲ ଦେଖିଲାଠୁ ହୁଁ ଆମକୁ ସବୁ ଜିନିଷ ଆମେ ଜାଣିପାରୁଛୁ। ଏକାଦଶୀ ମାନେ ସବୁ ପ୍ରତ୍ୟେକ ଦିନର କଣ କଣ ରହିଛି କଣ କଣ ଠାକୁରଙ୍କର କଣ ନୀତି କାନ୍ତି ହେଲା।
ହ
ତାଙ୍କ ଯାନି ଯୋ ଯାନି ଯାତ୍ରା ଯେତେ ବର୍ଷ ତମାମ ହଉଛି ସବୁ ସେ ଆମେ ଦେଖିପାରୁଛୁ ମାନେ ଜୟ ଜଗନ୍ନାଥ ଚ୍ୟାନେଲରେ। ଏଠୁ ଥାଇକିି ମନ୍ଦିର ଭିତରେ ଆମେ ସବୁ ଶୁଣୁଥିଲୁ ଜାଣୁଥିଲୁ କେବଳ ରଥଯାତ୍ରା ଗୋଟେ ଦିନ ହିଁ ପୁରୀ ଦେଖ ଦେଖଉଥିଲା ନା ଆଗେ ଆଗେ ଟିଭି ମାନଙ୍କୁ କେବଳ ରଥଯାତ୍ରା ଦିନ ହିଁ ଲାଇଭ ଦେଖାଏ, ରଥରେ ଠାକୁର ବସିବେ ବ ବସି କିନ୍ତୁ ଏବେ ପୁରା ପ୍ରତ୍ୟେକ ନୀତିକାନ୍ତି ସକାଳ ଚାରିଟାରୁ ଯେ ଭୋର ଚାରିଟାରୁ ଯେ ରାତି ଏଗାରଟା ବାରଟା ଯାକ ତମେ ପୁରା ଆରାମ ସେ ଦେଖିବ ଠାକୁରଙ୍କୁ।
ହୁଁ ସେ ଯୋଉ ବାହାରେ ଯୋଉ ଠାକୁର ଅଛନ୍ତି ସେ ହଉଛନ୍ତି ପତିତ ପାବନ ଅଁ। ଆଉ ତାଙ୍କର ସ୍ଥାପନର ଗୋଟେ କାରଣ ଅଛି ମାନେ ଯେମତି ରାମଚନ୍ଦ୍ର ଦେବ ଯେତେବେଳେ ରାଜା ଥିଲେ ସେତେବେଳେ ମୁସଲମାନ ଆକ୍ ଆକ୍ରମଣ ହେଲା ତ ମୁସଲମାନ ଆକ୍ରମଣରେ ଯେତେବେଳେ ଠାକୁରଙ୍କୁ ବାରମ୍ବାର ନେଇକି ଚଢେଇ ଘୁହା ପର୍ବତ ଚିଲିକାରେ ରଖା ହେଲା ନା ତ ସେତବେଳେ କେତେ ଥର ଠାକୁ ଠାକୁରଙ୍କୁ ନେଇକି କେମିତି ରଖିବେ ସେଥିପାଇଁ ରାମଚନ୍ଦ୍ର ଦେବ ଯେତେବେଳେ ରାଜା ଥିଲେ, ସେ ମୋଗଲମାନଙ୍କ ସହିତ ଗୋଟେ ଚୁକ୍ତି କଲେ କି ମୁଁ ସେ ମୋଗଲର ଜଣେ ରାଣୀଙ୍କୁ ବିବାହ କଲେ। ଯେହେତୁ ସେ ମୋଗଲ ରାଣୀଙ୍କୁ ବିବାହ କଲେ ତ ତାଙ୍କୁ ଆଉ ମନ୍ଦିର ଭିତରକୁ ପ୍ରବେଶ ହେଇପାରିବନି। ତ ସେ ଠାକୁରଙ୍କୁ କହିଲେ କି ଆଉ ମୁଁ ତ ମନ୍ଦିର ଭିତରକୁ ଯାଇପାରିବିନିମୁଁ ତୁମର ଦର୍ଶନ କେମିତି କରିବି, ସେଥିପାଇଁ ତାଙ୍କ ପାଇଁ ସେ ପତିତପାବନ ମୂର୍ତ୍ତି ଯେଉଁ ବାହାରେ ଅଛନ୍ତି ଠାକୁ ଠାକୁର ଯାହାଙ୍କୁ ଆମେ ଦେଖୁଛେ ଟିଭିରେ ସେ ହେଉଛନ୍ତି ପତିତପାବନ ହଁ। ତ ସେଇ ତ ମନ୍ଦିର ବାହାରୁ ରହିଲେ ବି ତାଙ୍କୁ ଦେଖି ହବ ନା ତ ସେଥିପାଇଁ ପତିତପାବନ ମୂର୍ତ୍ତି ସ୍ଥାପନ କରାହେଇଥିଲା ଯେତେବେଳେ ମାନେ ରାମଚନ୍ଦ୍ର ଦେବ ଯେତେବେଳେ ବି ଚାହିଁବେ ସେ ଯେହେତୁ ଜଗନ୍ନାଥଙ୍କୁ ରକ୍ଷା କରିବାକୁ ଯାଇକି ମାନେ ମୋଗଲ ମାନଙ୍କ ଜଣେ ରାଣୀଙ୍କୁ ବାହା ହେଲେ, ତ ସେ ମୋଗଲ ହେଇଗଲେ ଆଉ ତ ଆସିପାରିବେନି ନା ମନ୍ଦିରକୁ ତାଙ୍କୁ ମୋଗଲ ଯେହେତୁ ସେ ନିଷେଧ ସେଥିପାଇଁ ସେ ତାପରେ ପତିତପାବନ ସ୍ଥାପନ କରାଗଲା ହଁ।
ତାପ
ସ୍ଥାପନ କରାହେଇଛି ସେଥିପାଇଁ ସମସ୍ତେ ଦେଖିପାରିବେ। ଏମିତିରେ ବି ବିଦେଶୀ ମାନଙ୍କୁ ପ୍ରବେଶ ନାହିଁ ତ ବିଦେଶୀ ଲୋକମାନେ କେମିତି ଦେଖିବେ? କେବଳ ରଥଯାତ୍ରା ସମୟରେ ନହେଲେ ଏମିତି ପତିତପାବନ।
ଆଗେ କିନ୍ତୁ ବହୁତ ସେ ବାହାରେ ସବୁ ବିଦେଶୀ ମାନେ ବହୁତ ଯାଉଥିଲେ ନାଇଁ।
ହଁ ତାପରେ ଇଭିନ୍ ହଁ
ଏଇ ଯୋଉ ବଣଦାଣ୍ଡ ହେଲା ବ୍ୟାରିକେଟ୍ ହେଲା ତାପରେ ବନ୍ଦ ହେଇଯାଇଛି ଦାନ
ହଁ ମାନେ ଇତିହାସ କହେ କି ସୁଲତାନ ମାମୁଦ ବୋଲି ଜଣେ ସେ ସତର ଥର ମନ୍ଦିର ଲୁଣ୍ଠନ କରିଛନ୍ତି ମାନେ ସତର ଥର ମନ୍ଦିରରୁ ଭାବୁଥା ଅ କେତେ ସୁନା ସେ ନେଇଛନ୍ତି ସତର ଥର ଲୁଣ୍ଠନ କରିଛନ୍ତି।
ଓହୋ।
ବହୁତ ଥର ମନ୍ଦିର ଲୁ ଣ୍ଠନ ହେଇଛି ସେଥି ସବୁରୁ ମାନେ ଇଏକୁ ବଞ୍ଚେଇବାକୁ ଯାଇକି ରାମଚନ୍ଦ୍ର ଦେବ ଲାଷ୍ଟ ବେଳକୁ ମୁଗଲମାନଙ୍କ ର ଜଣେ ରାଣୀଙ୍କୁ ବାହାହେଲେ
ଅ ହଁ ଯାହାଫଳରେ କି ସିଏ ଯୋଉ ନିୟମ କହିବେ ସେଇ
ହଁ ଯେହେତୁ ସେ ମୋଗଲଙ୍କୁ ବିବାହ କଲେ ତ ତାଙ୍କର ସର୍ତ୍ତ ତ ଥିଲା କି ମୁଁ ଯଦି ତୁମ ମୋଗଲର ବିବାହ କରିବି ତାହେଲେ ତୁମେ ଆଉ ମନ୍ଦିର ଲୁଣ୍ଠନ କରିବନି ତ ସେଥିପାଇଁ ସେମାନେ ମନ୍ଦିର ଲୁଣ୍ଠନ କରିବା ଛାଡ଼ିଦେଲେ ଇଏ କିନ୍ତୁ ମୁଗଲ ହେଇଗଲେ। ତ ସେଥିପାଇଁ ହେ ଇଏ କଲେ ଆଉ। ଆଉ ଯୋଉ କଳାପାହାଡ ଯେମ ତେବେଳେ ଆସିଲା ଗୋଟେ ଅଛି ଆସିଲା କଳାପାହାଡ ଭାଙ୍ଗ ଗିଲା ଲୁହାରବାଡ଼
ହୁଁ ହୁଁ।
ମୁକୁନ୍ଦ ଦେବର ରାଣୀ ହେଡା ପରସେ ଏମତି ଅ ଛି ତାର ଗୋଟେ ଗୋଟେ କହନ୍ତି ରାମଚଣ୍ଡୀ ମନ୍ଦିରରେ ଅଛି କଳାପାହାଡ଼ର ଗୋଟେ କଳା କଳାପାହାଡ ଯିଏ ସେ ହଉଛି ଜଣେ ହିନ୍ଦୁ ଥିଲା ମାନେ ସେ ମଣି ଯେ ହେତୁ କଳାପାହାଡ ଯାହାକୁ କୁହାଯାଏ ସେ ଜଣେ ହିନ୍ଦୁ ଥିଲା ସେ ଯେତେବେଳେ ହିନ୍ଦୁ ଥିଲା ତାପରେ ସେ ଯେତେବେଳେ ମୋଗଲର ଗୋଟେ ଝିଅକୁ ବାହା ହେଲା ତାକୁ ଆଉ ମନ୍ଦିର ଭିତକୁ ପ୍ରବେଶ କର ଦିଆଗଲାନି ବୁଝି ଯେହେତୁ ସେ ମୋଗଲ ହୋଇଗଲା ତ ସେଥିପାଇଁ ସେଏଏ କହିଲା କି ଯେହତୁ ମୁଁ ମନ୍ଦିର ଭିତରକୁ ବସି ପାରିଲିନି ତ ମୁଁ ବି ଜଗନ୍ନାଥଙ୍କୁ ରଖ ରଖେଇଦେବିନି ମନ୍ଦିରରେ ସେଥିପାଇଁ ସେ ବାରମ୍ବାର ଆକ୍ରମଣ କରିଥିଲା।
କଳାପହାଡ଼
ତଠ କ ଇଏ ଦେଖିଲି କେତେ ଜିନିଷ ଅଛି।
ହଁ।
ନାଇଁ
ହଉ ତାହେଲେ ରଖୁଛି ଆଉ।
ହଉ ହଉ ଠିକ ଅଛି।
ହଉ।